ତ ପ୍ରଣାମ୍।
ହଁ ପ୍ରଣାମ୍।
ଆଜ୍ଞା। କଣ କରୁଛନ୍ତି?
ମୁଁ କଣ କରିବି ଆଉ ସକାଳୁ ତ ଉଠିଲି ସକାଳୁ ଉଠିକି ଗାଧେଇ ଗଲି ଗାଧେଇ ଆସିଲି, ଘର କାମ ସାରିଲି। ଠାକୁର ପୂଜା କଲି ବୋଉ କୁ ଖୋଇ ଦେଲି, ମୁଁ ଖାଇଲି। ଆସି ତମେ ହଁ ଖାଇବା ମାନେ ସକାଳ ଖାଇବାଟା ସରିଲାଣି ଆମର। ମାନେ ପଚାରିଲେ କଣ କରିଛନ୍ତି ସେଥିପାଇଁ କହିଲି। ଆଉ ତମେ କଣ କରୁଛ?
ଆଁ ମୁଁ ଏବେ ଆସିକି ଗାଧେଇକି ଠାକୁଯା କରିକି ଏବେ ବସିଛି।
କୁଆ ଯାଇଥିଲ କୁଆଡିକି?
ହଁ ଯାଇଥିଲି ଟିକେ ଗାଧେଇବା ପାଇଁ ନଇ କି ଯାଇଥିଲି। ଆଜି ମୋ ଦାଦାଙ୍କ ପୁଅଙ୍କ ଷୋଳ ପୂଜା ତ ସେଥିପାଇଁ। ସେଥିପାଇଁ ଟିକେ କାମରେ ବ୍ୟସ୍ତ ଥିଲି ଆଜି।
ଆଜି ଷୋଳ ପୂଜାରେ କଣ କଣ ଦାଦାଙ୍କ ମାନେ ଇଏରେ ଭୋଜି ଟା ମାନେ କଣ ହଉଛି ସବୁ ବ୍ୟଞ୍ଜନ ପ୍ରସ୍ତୁତ? କୁହନ୍ତୁ ଆମେ ଟିକେ ଶୁଣୁ।
ତ ଡାଲି ହଉଚି, ପନିର୍, ପୋଟଳ ଘାଣ୍ଟିଆ ହଉଛି। ଆଉ ପାସ୍, ପାମ୍ପଡ, ଭାଜି ଏତିକି ହଉଛି ଆଉ।
ଆଉ କେତେ ଲୋକ ପାଇଁ ନିମନ୍ତ୍ରଣ କରିଛନ୍ତି ଆସିବେ ତଥାପି ଖାଇବାକୁ?
ଏଥେବି ଦୁଇଶହ ଭିତରେ ଦୁଇଶହ ଚାରିଶହ ଭିତରେ ଅଛି।
ଆଛା ବୋହୁତ୍ ଭଲ। ଆଉ ହଉ ହଉ ଆଉ ସମୟ ହେଲେ ଆମେ ତ ଯିବ ଆମ ବାଟ ତ ବୋହୁତ୍ ଦୂର ହେଇଯାଉଛି। ଯେ କହି ଥିବ, ଧନ୍ୟବାଦେ। ଆଉ ସବୁ କଣ ତମ ଦେହ ପା ଭଲ ନା?
ଆଜ୍ଞା ଭଲ ଅଛି। ଆପଣଙ୍କ ପରିବାର କିଏ କିଏ ଅଛନ୍ତି?
ଆମ ପରିବାରରେ ମୁଁ ମୋ ବୋଉ ଅଛୁ ଆଉ।
ଆଜ୍ଞା। ଆଉ ବୋଉଙ୍କ ଦେହ ଭଲ ଅଛି?
ହଁ ବୋଉ ବୋଉ ଙ୍କ ଦେହ ଭଲ ନାହିଁ। ଦଶ ବାରବର୍ଷ ହବ ତାଙ୍କର ଟିକେ ଗୋଟେ ସାଇଟ୍ ମାନେ ମାରିଛି ଆମର କଣ ପାରାଲି ହେଇଛି। ଆଉ ଆଉ ନାଇଁ ମୁଁ କିଛି ତ କରୁନି ମୁଁ ତ ଘରେ ବର୍ତ୍ତମାନ ଅଛି। ପନ୍ଦର ଷୋଳଶହ ଘରେ ରହିଗଲି କୁଆ ଯାଇ ଟିକେ ଘରେ ଟିକେ ଅସୁବିଧା। ଆମେ ସବୁ ଅସୁବିଧା ଅଛି ପରେ ଯାଇପାରୁନି ଅଛି ଆଉ।
ଆଉ ଗାଧେଆଳୁ କଣ ରାନ୍ଧିଛନ୍ତି ଆଜି ଭୋଜନ କରିବା ପାଇଁ ପ୍ରସ୍ତୁତ
ଗାଧୁଆଳ ହବ ରୋଷେଇ ଭାବିଛି ଭାତ ଡାଲି। ଆଳୁ ବର୍ତା ହବ ଆଉ କାକୁଡି ସାଲଟା ଆଉ। ଏଇା ଭାବିଛି ଆଉ ତ କିଛି ଭଜା ଭଜ ଭ ଏଇ ଯୋଉ ଗରମ ହଉଛି ଗୁଳୁଗୁଳି ହଉଛି ଆଉ କଣ ଏଥିରେ କରି ଆଉ ବସି
ହଁ ଆଜି ବହୁତ ଗୁଳୁଗୁଳି ହଉଛି ଗରମ ବି ହଉଛି ପବନ ନାହିଁ। ଛଗୁରା ବି କାଟି କୁଟି ଦେଲେଣିି ନା ଲୋକମାନେ ସେଥିପାଇଁ ଆଉ ପବନ ହଉନାହିଁ।
ହଁ ଆଉ ଲୋକ ଆଉ କୋଉ ଲୋକ ଆଉ କିଛି ଗଛ ଫଛ ଲଗାଉଛନ୍ତି ନା କିଛି କର କେମିତି କିବ ଆମେ ଖାଇ ଆମେ ବଡ ହବା।
ଆଜ୍ଞା ସବୁ ତ ଗଛ କାଟି ଦଉଛନ୍ତି
ଆଉ ଗଛ ତ କଟା ଚାଲିଛି ଆଉ ଗଛ କଥା ଗ ଗଛ କାଟିବି ଗଛ ତମ କହିବ କାଇଁ କଟା ଆମେ କାଟିଲୁ ତମର କଣ ଗଲା ତମେ କ ଲଗେଇଥିଲ। ଏ କଥା ଚାଲିଛି ଆଉ ନାଇଁ ଏନା ଗାଁ ଗହଲିଲେ ସମସ୍ତେ ଆଉ ଲୋକ ଆଉ ନାହାନ୍ତି ନା ମାନେ ମାନିବା ଅବସ୍ଥାରେ। କାହା କଥା ତ ଶୁଣୁନା
ଆଜ୍ଞା ସମେତ କହୁଛନ୍ତି କୋଠା ଘର କରକି ରହିବେ। ଗଛ କାଟିଦେବେ ଆଉ ଆସିବ କୋଉଠୁ ବର୍ଷେ ତ ସେଥିପାଇଁ ହଉନି ନା।
ହଁ ନିଶ୍ଚିନ୍ତ ସେଥିପାଇଁ ତ ଭାଇ ଦେଖ ମାନେ ଧାନ ବୁଣା ହେଇଛି ଦେଖ ବର୍ଷା ନାହିଁ। କିଛି ନାଇଁ ଲୋକ କେତେବେ ହଇରାଣ ହେଲେଣି ମାନେ କଣ କରିବେ ୟା ପ୍ରତି ଚିନ୍ତା ହେଲାଣି ଯଦି ବର୍ଷ ନାଇଁ ନାଇଁ ଚିନ୍ ହେଲାଣି ବର୍ଷା ଜଦି ନହବ ମରୁଡି ହବ କି ଫାଟିକି ଆଁ କଲାଣି। ମ ନାଇଁ ବିଲ ତମ ସାଡେ କଣ ଫସଲ ସଡେ କଣ ହୁଏ?
ଆମର ଏବେ ଲାଗିଛି ଜହ୍ନି ଖଡା ଶାଗ ହେଇଛି ପୋଟଳ। କଲରା ଭେଣ୍ଡି ବହୁତ ଜିନିଷ ପ୍ରକାର ଲାଗିଛି।
ମ ତମର କଣ ସେଇଟା ଲଗଉଛ ନା ବାରିରେ ନା ଏମିତି ବିଲରେ ସବୁ କିଏ ଅଛି ମାନେ ଚାଷବାସ କରୁଛନ୍ତି।
ନାଇଁ ବାପ ବାପା ଚାଷୀ ସେ ବିଲରେ ଲଗେଇଛନ୍ତି ନେଇକି ହାଟରେ ବିକ୍ରି କରନ୍ତି। ତାହି ତ ଧାନ ବି ଲାଗିଛି ଆଜ୍ଞା ଭାଇ ଗୋଟିଏ। ପରିବାର ଆମେ ଚାରି ଜଣ ଅଛୁ ଭାଇ ମୁଁ ବାପାଆଉ ବୋଉ।
ଆଚ୍ଛା ଭାଇ ବଡ ନା ତମେ ବଡ? ହଁ ଭାଇ କଣ ବାର ଫାର କଣ ସଇଲାଣି ନା? କଣ ମାନେ
ନାଇଁ ନାଇଁ ଏବେ ଭାଇ ମେଡିସିନ ଦୋକାନରେ ଅଛନ୍ତି। ଅ ମୁଁ ଏବେ ଘରେ ଅଛି। ଆଉ ଆମର ଏବେ ନୂଆ ଘର ହେଇଛି ତ ସେଥିପାଇଁ।
ଆଚ୍ଛା ତମର ପଢାପଢି କୋଉ ଯାଏ କଲ?
ମୋର ମାଷ୍ଟର ଡିଗ୍ରୀ ସରି ଯାଇଛି ଏବେ ଅଛି କିଛି କରିବି ଆଗକୁ ଦେଖିବି ଚେଷ୍ଟା କରିବି ଜପ୍ ଫପ୍ କରିବା ପାଇଁ।
ତମେ ଆ୍ଛା ଚାକିରି ପାଇଁ ଅଛନ୍ତି। ମାନେ ଇଏ ଆଉ ଆଉ ଘରଲୋକ ତମକୁ ବାହ ଦେଖା ଦେଖି କରିନଣି କିନ୍ତୁ ତମେ କଣ କହୁଥିବ କି ନାଇଁ।
ନାଇଁ ନାଇଁ ଏଇନା ଆମର ଘର ଚାଲିଛି କାମ ଘର ସରିବ ତାପରେ ପଇସା ବି ଦରକାର ନା ପଇସା ଆଜ୍ଞା ଘର ଏବେ ଛାତ ପଡ଼ୁଛି ଆହୁରି ଘର କାମ ହେଇନି କି ସେ କାନ୍ଥରେ ଇଟା ଦିଆହଇନି ସେଥିପାଇଁ ଆଜ୍ଞା ଆଜ୍ଞା।
ଆଛା ଆଉ ଭଲ? ଆଉ ସବୁ କଣ ସବୁ ଖବର ସବୁ ବୁଲାବୁଲି କରିବାକୁ ଯାଇଥିଲେ କଣ ରଜକୁ ରଜ କଣ କେମିତି ଟେ ପାଳନ କଲା ଟିକେ କୁହନ୍ତୁ।
ରଜ ତ ଆଜିକାଲି ସେମିତି ହେଇଗଲାଣି ବର୍ଷା ହଉନି କୁଆଡେ ଯିବେ? ତଥାପି ଯାଇଥିଲି ଆମର ବିରଜା ମା ମନ୍ଦିର ଯାଇଥିଲୁ ବୁଲିକି ଆସିଥିଲୁ।
ହଁ ଯା ଆଉ ଠାକୁରଙ୍କ ପାଖକୁ ଯାଇକି ବୁଲିକି ଆସିଛନ୍ତି ଭଲ କଥା ନା ଆଉ ଆଉ। ଆମେ ଠାକୁରଙ୍କ ପାଖକୁ ଯିବାନି ଆଉ କିଏ ଯିବ?
ଆଜ୍ଞା ଆପଣ ଯାଇଥିଲେ ରଜରେ କୁଆଡେ ବୁଲିବାକୁ?
ଆମେ ରଜ ତ କୁଆଡେ ବୁଲିବାକୁ ତ ଯାଇପାରୁନୁ କାଇହିଁ ନା ଆମେ ସମସ୍ୟା ତମକୁ କଉ ଟିକେ ସମସ୍ୟା ସବୁଆଡୁ ଘରେ ପଶିବା ଆମ ଘରେ ରହିଗଲୁ। ଯିଏ ଯାଉଛନ୍ତି ଯଦି ପାଖ ସାଙ୍ଗ କେତେବେଳେ କଣ ଫୋନ ଫାନ୍ କରିବେ କି? ଏ ପାଖପଖ ଚାଲ ଟିକେ ବୁଲି ଆସିବା ମୁଁ କହିବି ଚାଲ ସେ ଭୋଜି ଫୋଜି କରିଦବା ଏଇଆ ଆଉ ଦୁରୁ
ଆଉ ପିଠାପଣା କିଛି ହେଇଥିଲା ରଜରେ?
ପିଠାପଣା ସବୁ ଦେଇଥିଲେ ସବୁ ସାଇ ପଡ଼ିଶା ଘର ପାଖ ସବୁ ଭେଣ୍ଡୁରୁ ଫେଣ୍ଡୁରୁ ସବୁ ଦେଇଥିଲେ।
ଆଜ୍ଞା।
ସେରା ତ ମତେ ବଳିଲା ଯାହା ଯେତିକି ଖାଇଲି ସବୁ ଦେଇଦେଲି ଗାଇକି ଦେଲି ନହେଲେ ଫୋପଡା ହେଲା ଏଇଆ ଆଉ ଆଉ କଣ ସେଗୁଡା ହବ ମୁ ଏକୁଟିଆ ଯ ଆମେ ଦି ଜଣ ମଣିଷ ବୋଉ ମା ର ମୋର କେହି ନାହାନ୍ତି ଆଉ ରଖିଲେ କଣ ହବ ହେରା ଗନ୍ଧିଆ ହବ।
ଆଜ୍ଞା ଆଉ। ଆଉ ଆପଣ କୋଉଠି ଯାଇ ଯୋଉ ଭଲ ଲାଗେ ବୁଲିବାକୁ ଯିବାକୁ କୋଉ କୋଉ ମନ୍
ମତେ ବୁଲିବାକୁ ବୁଲିବାକୁ ମତେ ମତେ ତ ଭଲ ଲାଗେ ଯୋଉ ଜାଗା ବୁଲିବା ଭଲ ଲାଗେ ମତେ ସେଠିକି ଯାଇପାରୁନି ଆଉ ମତେ ବୃନ୍ଦାବନ ଟିକେ ଭଲ ଲାଗେ ବୁଲିବାକୁ
ହଁ ସେଇଆ ତ ସମସ୍ତେ ଚାହୁଁଛନ୍ତି ଯିବା ପାଇଁ ବୃନ୍ଦାବନ ଯିବା ପାଇଁ।
ହଁ। ଟିକେ ସେଠେ ମାନେ କଣ ବେଳେ ବେଳେ ମାନେ କୁହନ୍ତିନି ମାୟା ଠୁ ଟିକେ ଦୂରେଇକି ରହିଯାଉଛେ ଆମେ ଟିକେ ମୁଣ୍ଡ ଟିକେ ମାନେ ପଶୁନି ଯେତେବେଳେ ପଶୁଛି ସେତେବେଳେ ଇଏ ହଉଛି। ଏଇଆ ହଉଛି ଦେଖାଯାଉ ଠାକୁରଙ୍କ ବରାଦ କଣ ହଉଛି ଆଗକୁ।
ସେଇଟା ହଁ ସମସ୍ତେ ତ ଚାହୁଁଛନ୍ତି ବୃନ୍ଦାବନରେ ଟିକେ ଯିବା ପାଇଁ ଠାକୁର ତ ଡା
ହଁ ହଁ କଣ ମଣିଷ ଜୀବନ କିଛି ଅଛି କିଛି ନାହିଁ। ଖାଉଛ ପିଉଛ ବୁଲୁଛେ ସବୁ କରୁଛେ। ଜଣ ଟେ ଯିବା ଗୋଟା ଇଚ୍ଛା ଆଉ ସେଇଗୁଟା ତାଙ୍କର ଡୋରି ନ ଲାଗିଲେ ରାଧାରାଣୀଙ୍କ ମୁଁ ଯଦି ସେ ମାନେ ଶୁଣିଛି ଜାଣିଛି ତାହେଲେ ଯାଇପାରିବୁନି ବୃନ୍ଦାବନ ଭାବେ ଯେମିତି ଆମର ପୁରୀ କୁହନ୍ତି ସେ ପୁରୀ ଯାହା ଡୋରି ନ ଲାଗିବ ସେ ଟିକେ ଯାଇପାରିବେନି। ଡୋରି ଲାଗିଲେ ହିଁ ଯାଉଛନ୍ତି ହେନ୍ତି। ଆଉ ତମକୁ କୋଉଠି ଯିବା ବେଶୀ ଭଲ ଲାଗେ?
ଆଜ୍ଞା ଆଜ୍ଞା ମତେ ଭଲ ଲାଗେ ମନ୍ଦିର ହେଇକା ଯିବା ପାଇଁ ସେଥିପାଇଁ ବୋଉ ଯିବାକୁ ପୁରୀ ତ ବହୁତ ଭଲ ଲାଗେ ଠାକୁର ର ତ ଡାକୁନାହାନ୍ତି ଡୋରି ଲାଗୁନି କେବେ ଯିବୁ କେଜାଣି?
ଆ ତମକୁ କଣ ଖାଇବାକୁ ଭଲ ଲାଗେ? ମତେ? ମତେ କହୁଛନ୍ତି ନାଇଁ ମୁଁ ପୁରୀ ଏବେ ଯାଇନି ମୁଁ ପୁରୀ ଆଗରୁ ଯାଇଛି ଜମାରୁ ମୋ ଜୀବନ କାଳ ଭିତରେ ମୁଁ ଭାବୁଛି ଦି ତିନି ଥର ଯାଇଛି। ଚାରି ପାଞ୍ଚ ଥର ଯାଇଥିବି ଛୁଆ ବେଳେ ଦି ଥର ଯାଇଥିବି ଆଉ ଏବେ ମଝିରେ ଦି ତିନି ବର୍ଷ ତଳେ ଯାଇଥିଲି ସେତିକି ଆଉ ତ ଯାଇନି ଆଉ। ଆଉ ତମକୁ କଣ ଭଲ ଲାଗେ ଖାଇବାକୁ?
ମତେ ଆମର ଘର ଜିନିଷ ସେଇଟା ଭଲ ଲାଗେ ନର୍ମାଲି ଯୋଉ ଖାଦ୍ୟ ହୁଏ ଘରେ ଯୋଉ ଆମର ବାରିରୁ ପନିପରିବା ସେଇ ଦିନ ତ ହିଁ ଭଲ ଲାଗେ। ଫାଷ୍ଟ ଫୁଡ ବାହାର ଜିନିଷ ମାନେ ଇଏ ଖା ତେଲ ଭାଜି ଖାଦ୍ୟ ଅପେକ୍ଷା ଘର ଖାଦ୍ୟ ଟା ଭଲ ଲାଗେ ଖାଇବାକୁ।
କୁକୁଡ଼ା ଝୋଳ, ମାଛ ଝୋଳ, ଆଉ ଛେଳି ଝୋଳ ଯୋଉ ଖାଉଛ?
ନାଇଁ ମୁଁ ଛେଳି ମାଂସ ଖାଏ ନାହିଁ କୁକୁଡ଼ା ମାଂସ କେତେବେଳେ କେତେବେଳେ କିନ୍ତି ଆମର ନଈ ମାଛ ଟା ବହୁ ଭଲ ଲାଗେ।
ହଁ ଓ ହୋ ଚୁନା ଆଚ ଖାଉ ଚୁନା ଆଚ କହୁଛନ୍ତି ମତେ ଲାଗେ ଭିଟାବିନ୍ ନାହି ଗୋଟେ ଜୀବକୁ ମାରିକି ଖାଇବାଟା ଠିକ୍ ନ ଭୁଲ୍।
ନାଁ ଏଇଟା ତ ଭୁଲ କିନ୍ତୁ ଚୁନା ମାଛ କହିଲେ ଆମ ପାଇଁ ବି ବହୁତ ଭଲ। ଏଇଟା ବହୁତ ଶକ୍ତି ବଢିବ ଦେହ ପାଇଁ ବହୁତ ଭଲ ରହିବ।
ଯିବ ଜଣଙ୍କ ମା କଣେ ମା ପାଖର ଛୁଆ ଯିବ ଯିବ ଭଲ କହୁଛ କୁହନ୍ତୁ?
ବହୁତ ଜିନିଷ ମାଛ ମାରୁଛନ୍ତି ମାଉଁ ମଶାକୁ ମାରୁଛନ୍ତି ମାଛ
ନାଇଁ ମଛାକୁ ମଶାକୁ ମାର ତମକୁ ଜାଣିକି ମାରିବ କି?
ଆଜ୍ଞା।
ହଁ ଆମେ ତ ଜାଣି ମାରିବା ନା ଯେ ମଶା କାମୁ ଆମେ ଗୋଡେଇଦବା ଆମ ନିୟମ କହୁଛି ଗୋଡେଇବା ଯଦି ଆମ ବିଲରେ ଗାଈ କି ଗୋରୁ ପଉଛି ତମେ କଣ ଗାଈ ଗୋରକୁ ମାରି ଦଉଛ?
ନା ମେ ଘୋଡ ମାନେ
ହଁ ନାଇଁ ମୁଁ କଥା କ ମୁଁ କହୁଛି ଭଉଣୀ ହେଲେ କଥା କୁ ଯାହା ମାଛି ଆମ ବସିବା ଆମେ ତାକୁ ଗୋଡେଇଆ ଆମ ଆମର ଧର୍ମ ହେଲା ଆମେ ଗୋଡେଇଆ। ଆମକୁ କୁହା ହେଇନା ମାରିବା ପାଇଁ ଆ ମାରିବା ପାଇଁ କୁହା ହେଇଛି ହଁ। ଇଏ ଏମିତି ପଚାରେ ସବୁ ତାପରେ ମୋ ସାଙ୍ଗସାଥି ପଛରେ ମୁଁ ବି ଖାଉଥିଲ ଆଇଁଷ ଛାଡି ଦେଇେଇଛି ବର୍ତ୍ତମାନ ଦି ବର୍ଷ ଭଲ ଛାଡି ଦେଇଛି। ତୁ ଆରୁ ଖାଉଥିଲୁଁ ଆଗରୁ ଖାଉଥିଲ ଯେ ତୁ ବୁଝିଲି ସୁ ଜିନିଷ ଜାିଲି ଛାଦଥିଲଲି ଆଉ କଣ।
ଆଜ୍ଞା ବହୁତ ଭଲ କଥା ଏଇଟା ବି ବହୁତ ଠାକୁ ଆଉ ଆପଣଙ୍କର ମାନେ ଘରେ ସବୁ ଆଉ କିଏ ଅଛନ୍ତି ମାନେ ଦାଦା ଖୁଡି କେହି ନାହାନ୍ତି?
ନାଇଁ ମୋ ଦାଦା ଗୋଟେ ସାଇଡରେ ତାଙ୍କ ହଁ ଅଛନ୍ତି ସେ ଆଉ ଆମର ଏତେ ପଡ଼େନି ତାଙ୍କ ସାଙ୍ଗରେ ଆଉ।
ଆଉ ଆପଣ କୋଉ ଯାଇକି ପାଠ ପଢିଛନ୍ତି କଣ ପଢିଛନ୍ତି?
ମୁଁ ପଢ଼ିଲି ଯୁକ୍ତ ଦୁଇ ଯାକେ ପଢ଼ିଲି।
ଆଜ୍ଞା।
ଆଉ ହଁ ଆଉ ଛାଡିଦେଲେ ବା ସମସ୍ୟା ସବୁ ପଶିଲା ଆଉ ଭାଇ ଚାଲିଗଲେ ବାପା ଚାଲିଗଲା ଆଉ ସବୁ ମାଉସୀ ଚାଲିଗଲେ ଚା ସବୁ ସମସ୍ୟା ପଶିଗଲା ଆଉ ସବୁ ପଢା ମାନେ ସବୁ ଜାଣିଛ ଗୋଟେ ଅସୁବିଧା ପଶିଲ ମାନେ ଆଉ ସବ ପଢା କଣ ସବୁ ବଡ଼ କଥା। ଯଦି ଫ୍ୟାମିଲି ଯଦି ଆମର ନିଜ ମାନେ ଘର ଭିତରେ
ଆଜ୍ଞା ଆଜ୍ଞା ହଁ ଆଜ୍ଞା ମାଙ୍କ ଦେହ ଛଡା ଆଉ କିଏ ଅଛି ମା ନ ଥିଲେ ଆଉ କେହି ନଥାନ୍ତି।
କଦି ଆମ ନିଜ ଲୋକ ଚାଲିଯିବ ଆମେ ସେ ପଢା କଣ ପଢିକି ଯାଇ କହିବା ନାହିଁ ମୋ ବା ବାପା ଇଆଡେ ପଢଛି ମିରିକି ମୁଁ ଯିବିହନି ଏଠି ପାଠଢିକି ସବୁ ତାଢିବି। ହଁ ଆଉ କଣ କଥା କହୁନା ସେମିତି ଆଉ କଣ କରିବା ମୁଁ ସବୁ ସବୁ ଛାଡିଦେଲି ଆଉ କଣ କ ଦେଖାଯିବ କଣ କରିବା ଆଉ ମାକୁ ଛାଡିକି କୁଆଡେ ଯାଇକି ରହିହବ କି?
ଆଜ୍ଞା ଆପଣଙ୍କ ଗୋେ ମାଆଙ୍କ ଧ୍ୟାନ ରଖନ୍ତୁ ସେ ଯେମିତି ଖାଇ ପିକି ଭଲ ହେଇଯାନ୍ତୁ ଠାରଙ୍କ ଡାକୁଛି ସି ଟିକେ ଭଲ ହେଇ
ଓହୋ ହଁ ମୁଁ ତ ମୋର ଯେତିକି କର୍ତ୍ତବ୍ୟ କରିବା କଥା ମୁଁ ତ କରୁଛି ଭଉଣୀ ଆଉ କଣ କରିବା ଦେଖାଯାଉ ତେଣିକି ଇଶ୍ୱର ବରାତ ତାହେଲେ କଣ ଅଛି ଦେଖାଯାଉ‌।
ଆଜ୍ଞାା ଠାକ୍ ଭଗବାନ ଅଛନ୍ତି ମାନେ ସବୁ ହବ।
ହଁ ଆଉ ତମକୁ ରୋଷେଇ କରିବାକୁ ଯଦି ଭଗବାନଙ୍କୁ ମାନିଛନ୍ତି ତ ମୁଁ କହିବା ତା ମାନେ ମୁଁ ତମକୁ ବୁଝୁଛିି ଏଇ ମୋର ମାନେ ବୁଝିବା କଥା ନୁହେ ଗୋଟେ କହି ଦଉଛି ଭଗବାନ ମାନେ ମୋ ବେଟରେ ମାନେ ଆଇଁଷ ଖାଇବା କଥା ନୁହେଁ ମାନେ ଆମ ନାକି ସିଏ ତିଆରି ହେଇନାହାନ୍ତି।
ଆଜ୍ଞା।
ଆଉ ତମକୁ କଣ ରୋଷେଇ କରିବା କଣ ଭଲ ଲାଗେ?
ମତେ ମତେ ଆମର ଯଦି ଅଧିକାଂଶ ମତେ ଭାତ ଡାଲି ମୁଁ ରୋଷେଇ କରେ ସବୁ ଜିନିଷ କରେ ମତେ। ମତେ କିନ୍ତୁ‌ ତେଲ ଭାଜି ଟା ଅଧିକ କରିବାକୁ ଭଲ ଲାଗେ। ବନେଇବା ପାଇଁ।
ହଁ।
ତେଲ ଭାଜି ସବୁ ବନେଇବାକୁ ଭଲ ଲାଗେ। ରୋଷେଇ ମତେ ଭଲ ଲାଗେ ନର୍ମାଲି। ଆଉ ଆପଣଙ୍କୁ କଣ ଭଲ ଲାଗେ?
ତମେ । ହଁ ଭଉଣୀ ତମେ କଣ ଯିବ ବୋଲି କଣ କହୁଥିଲ ତମ ସାଙ୍ଗସାଥି କିଏ ଗୋଟେ ଡାକୁଛନ୍ତି, ତମର ତ ସମୟ ହେଇଗଲାଣି। ମୋତେ କେତେବେଳେ ଫାଙ୍କା ହେଲେ ମତେ କଲ୍ କରିବ କଥାବାର୍ତ୍ତା ହବା ନା
ଆଜ୍ଞା ଆଜ୍ଞା। ଆପଣଙ୍କ ସହିତ କଥା ହେଇ ବହୁତ୍ ଭଲ ଲାଗିଲା। ଧନ୍ୟବାଦ।
ହୁଁ।